ହାଲୋ। ହ୍ୟାଲୋ।
ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ସାର୍।
ଆଉ କଣ କରୁଛନ୍ତି?
ହ୍ୟାଲୋ କିଛି ନାହିଁ ବସିଥିଲି ଆପ ହଁ ହଁ କିଛି ନାହିଁ ବସିଥିଲେ ଆପଣ?
ମୁଁ ତ ଏଇନାଇଁ ଜଷ୍ଟ ଖାଉଥିଲି ଆଇସ୍କ୍ରିମ ଟା ଖାଉଥିଲି ଆଉ ତମେ କଣ ଖାଇନ କି କିଛି?
ନା ଏବେ ଖାଇନି ମୋ ଏକ୍ସାମ ଚାଲିଛି।
ଆଚ୍ଛା ତମେ ରହୁଛ କୋଉଠି ଏଇନା?
ମୁଁ ରହୁଛି ଏବେ କଟକରେ। ହ୍ୟାଲୋ। ହଁ ହଁ କଟକ ରେ ରହୁଛି।
କ ଯାଇନା
କଟକ, କଟକ।
କଟକ ଆଉ କଣ ପଢ଼ାପଢ଼ି କରୁଛ?
ହଁ ଏବେ ଗ୍ରାଜ୍ୟୁଏସନ୍ କରୁଛି।
ଗ୍ରାଜୁଏସନର ଫାଇନାଲ୍ ଇୟର୍ ବୋଧେ?
ନା ନା ସେକେଣ୍ଡ ଇୟର।
ଆଚ୍ଛା କୋଉ କଲେଜରେ ପଢୁଛ? ଆଚ୍ଛା।
ଆପଣ ଏବେ କଣ କରୁଛ?
ମୋର ଏଇନା ଇଞ୍ଜିନୟ ମୁଁ ବି ସେଇ ଗ୍ରାଜୁ ମୁଁ ବି ସେଇ ଗ୍ରାଜୁଏସନ କରୁଛି। ଏଇନା ମୁଁ ଭୁବନେଶ୍ୱରରେ ରହୁଛି ଇଣ୍ଟରନସିପ କରୁଛି ଏ ସିଟି ଟି ସି ରେ
ଓହୋ କଉ କଲେଜ?
ଉହୁଁ।
ହ
ଆକ୍ଚୁଆଲି ମୁଁ ଏଇଠି ଆସି ସତ୍ୟସାଇ ଇଞ୍ଜିନିୟରିଂ କଲେଜ।
ଓହୋ ଆଚ୍ଛା ହଷ୍ଟେଲରେ ରହୁଛ କି?
ହଁ ଏଠି ହଷ୍ଟେଲରେ ବଏଜ ହଷ୍ଟେଲରେ ରହୁଛି।
ହଁ ହ।
ଆଉ ଦୁ
ହ ହଁ ହଁ କୁହ।
କଣ କହିଲ?
ନା ନା କିଛି ନାହିଁ ଆପଣ କୁହନ୍ତୁ।
ତମେ ଯଉ ଏନା ଗ୍ରାଜ୍ୟୁଏସନ ହଁ ମୁଁ କହୁଥିଲି କି ତମେ ଯୋଉ ଏଇନା ଗ୍ରାଜୁଏସନ କରୁଛ ମାନେ ତାର କି ସ କୋର୍ସ କୋଉ ଇଏରେ ନେଉଛ କି କୋଉ ମାନେ କଣ ଜିନିଷ ଟା ଏଇନା କରିଲେ ଆଗକୁ କଣ କ୍ୟାରିୟର ଅପସନ୍ ତମ ପାଖରେ ରହିବ?
ଆ ନା ମୁଁ ତ ଏବେ କମର୍ସ ମ ବି କମ୍ କରିଛି ନା। ବିକମ୍ ବିକମ୍ ଆକାଉଣ୍ଟସ୍ ଅନର୍ସ ତ ତାପରେ ମୁଁ ଭାବିଛି ବ୍ୟାଙ୍କିଙ୍ଗ ପାଇଁ
ଆଚ୍ଛା ତମେ ଟୁଏଲ୍ଥ କରିକି ତାପରେ କରିଛ ୟା ଫିର
ନା ନା ଟୁ ମୁଁ ଇଲେଭେନ୍ଥ ରେ କମର୍ସ କରୁଛି।
ଆଚ୍ଛା, ଆଚ୍ଛା, ଆଚ୍ଛା।
ତ କମର୍ସ କରିକି ଆସିଛି ମତଲବ୍ ମୋର ଥିଲା ମୁଁ ବ୍ୟାଙ୍କିଙ୍ଗ କରିବି ସେଥିପାଇଁ।
ଆଚ୍ଛା। ଆଉ ତମେ କଟକରେ ରହୁଛ। ତମ ମାନେ ଅରିଜିନାଲ୍ ଘର ହିଁ କଟକରୁୁ ବିଲଙ୍ଗ କର ତମେ ନା ତମେ ଅଲଗା କେଉଁଠି ତମେ ଏବେ କଟକରେ ଆସିକି ନା ପଢ଼ାପୁଢ଼ି
ନା ନା। ନା ମୁଁ ଏମପି ରୁ ବିଲଙ୍ଗ କରିଛି ମିନ୍ସ ମଧ୍ୟପ୍ରଦେଶ।
ଏମପି ରୁ ଆଚ୍ଛା ଆଚ୍ଛା।
ତ ମୁଁ ଏ ଆଗୁରୁ ମୁଁ ପାରାଦୀପରେ ରହୁଥିଲି। ସେଠି ଇଲେଭେନ ଟୁଏଲଭ ସେଠି ଥିଲା ମୋର।
ଆଚ୍ଛା ଆଉ ଘରେ ସମସ୍ତଙ୍କ ଦେହିକା ଭଲ ଅଛି ଘରଲୋକଙ୍କ ସହିତ କଥା ହେଇଥିଲ।
ହଁ ହେଇଥିଲି ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘର କୋଉଠି ଭୁବନେଶ୍ଵରରେ?
ଆମ ଘର ବାଲେଶ୍ୱରରେ କିନ୍ତୁ ମୁଁ ଏଠି ଏବେ ଏଇନା ଭୁବନେଶ୍ୱରରେ ଆସିକିନା ରହୁଛି।
ହଁ। ମୁଁ ମୋର ବି ଯୋଉ ରୁ ରୁମମେଟ ଥିଲା ସେଇ ବାଲେଶ୍ଵରରେ ହିଁ ଅଛି।
ଆଚ୍ଛା ଆଉ ଆଉ କଣ କହୁଥିଲ କହିଲ?
କୋଜୋ କଣ କହିଲେ?
ହଁ ମୁଁ କହୁଥିଲି କଣ ଗୋଟେ ପଚାରୁଥିଲ ତମେ ଅଟକି ଗଲ ତ ମୁଁ ସେଇଥିପାଇଁ କହିଲି କଣ କହୁଥିଲ ଆଉଥରେ କୁହ ଟିକେ।
ହଁ ମୁଁ କହୁଥିଲି କି ଆପଣ ଯୋଉ ଇଣ୍ଟର୍ନସିପ୍ କରୁଛନ୍ତି ସେ ପେଡ୍ ଇଣ୍ଟର୍ନସିପ୍ କି ଏମତି ମାରକ ଶ୍ ପାଇଁ ଜଉ।
ନା ନା ଏ ପେଡ଼ ଇଣ୍ଟର୍ନସିପ୍ ଏଇଟା ଆମେ କରିକିନା ଆମକୁ ଇଣ୍ଟର୍ନସିପ୍ ଆମକୁ ଏଇନା ସାର୍ଟିଫିକେଟ୍ ଗୋଟେ ଦେବେ ସେମାନେ ସେଇଥିପାଇଁ ଆମକୁ ତାଙ୍କୁ ପେ କରିବା ପାଇଁ ପଡ଼ୁଛି।
ହଁ କାହିଁକି ମୋ ଭାଇ କରିଥିଲା ସେଇ ପେଡ ଥିଲା ଆଉ ଗୋଟେ ମୋ ଭଉଣି କରିଥିଲା ସେ ପେଡ ନଥିଲା ତାର ଖାଲି
ତମ ଭଉଣି ଯୋଉ କରିଥିଲି ସେଇଟା ଭୁବନେଶ୍ଵରରେ।
ନା ସେ ଏମପି ରେ ହିଁ ସେ କରିଥିଲା।
ଏମପିରେ ହାଁସେଟା ଗୋଟେ ଗୋଟେ ଗମେଣ୍ଟ ମାନେ ଯେମିତି ଆମର ଏଠି ଦେଖ ଆମର ଯେମତି ଓଡିଶା ଭି ଥିରେ ଓଡ଼ିଶା ଗଭର୍ଣ୍ମେଣ୍ଟ ଥାଏ ନା ତ ଏଟା ତ କିନ୍ତୁ ଗ ମୁଁ ଯଉଠି କିରୁଛି ସେଟା ଆମର ସେନ ସେଣ୍ଟ୍ରାଟ୍ରାଲ ଗଭର୍ଣ୍ମେଣ୍ଟ ଭିତରେ ଯାନ୍ତୁ ସେଟ୍ରା୍ଲ ଗଭର୍ଣ୍ମେଣ୍ଟ ଭିତରେ ମାନେ ଯଉଁ ଡିଆର୍ଡିଓ ଡିଫନ୍ସ ଜଉ ଥାଏନିକି ଇସୋରଉଁ ସୁ। ପାର୍ଟସ ବଗେରା ମ୍ୟାନୁଫାକ୍ଚରିଂ ହୁଏ।
ଓହୋ ଇସ୍ରୋରୁ ନୁହଁ।
ହଁ ଯେହେ ତୁ ମୁଁ ହଉଛି ମେକାନିକାଲ୍ ବ୍ରାଞ୍ଚ ର ଛୁଆ ନା ତ ସେଇଥିପାଇଁ ଏଇ ଯଉ ଇସ୍ରୋର ଆମର କାମ ହେଲା ଆମକୁ ନା ସବୁ ଇସ ଥ୍ରୀ ଡି ମଡ଼େଲ୍ ସବୁ ବନେଇବାର ଅଛି। ଏ କାର୍ ହେଇଗଲା ବାଇକ୍ ହେଇଗଲା ଯଉଁ ତୁମ ସ୍ମାର୍ଟଫୋନ୍ ୟୁଜ୍ କରୁଛ ଆଇଫୋନ୍ ତକ୍ ହେଇଗଲା ତ ସେଇଗୁଡ଼ା ଆମେ ଥ୍ରୀ ଡି ରେ ଡିଜାଇନ୍। କରୁଛୁ କମ୍ପାନୀ ଆମକ ତୁରୁ ସେଇଟା ନେଇକିନା ସେ ଥ୍ରୀଡି ମୋଲ୍ଡିଙ୍ଗ କରିକି ତାର ପାର୍ଟସ୍ ମ୍ୟାନୁଫାକ୍ଚରିଂ କଲା ପରେ ତା ପ୍ରଡ଼କ୍ଟ ଯଉଁ ବାହାରୁଛି ସେଗୁଡ଼ା ସବୁ। ମାନେ ନର୍ମାଲ ପିପଲ ମାନେ ସେମାନେ ସବୁ ତାକୁ କିଣୁଛନ୍ତି ତ ମେନ କାମ ହେଲା ହଁ ଦେଇକି ଆମ ମୋବାଇଲର ଡିଜାଇନ କିଛି ବି ଜିନିଷର ଡିଜାଇନ ନ ଦେଲା ଯାଏ ତମମାନେ ସେ ଜିନିଷ ତମ ପର୍ଯ୍ୟନ୍ତ ପହଞ୍ଚିବନି।
ଓ ହୋ ହୋ ହୋ। ଓଁ ପଚାରୁଥିଲେ କି ଯେମିତି ଇଣ୍ଟସିପ କରୁଛି ନା ଆମେ ତ ଯୋଉ କମ୍ପାନୀରେ ଯୋଉ ଅ ଯଉଠି କରୁଛୁ ଆମେ ସେଇଠି ଆମେ ଜବ୍ ବି ଆପ୍ଲାଏ କରିପାରିବେ?
ନିହାତି ଭାବରେ କରିପାରିବେ ଆମର ଯେ ଯଦି ତମେ ଗୋଟେ ମାସ କିମ୍ବା ପନ୍ଦର ଦିନର ଇଣ୍ଟର୍ନସିପ୍ ପ୍ରୋଗ୍ରାମରେ ପାର୍ଟିସିପେଟ୍ କରୁଛ ତାହେଲେ ତମକୁ ଜବ୍ ଅପରଚୁନିଟି କମ୍ ମିଳିବ କିନ୍ତୁ ଯଦି ତମେ ଡିପ୍ଲୋମା କରସ ମାନେ ନିହା ଯଦି ତୁମକୁ ଛଅ ମାସରୁ ବର୍ଷ ଯଦି ଏଣ୍ଟରସିପ୍ ପୋଗ୍ରାମ କରୁଛ ତାହେଲେ ତମକୁ ହଣ୍ଡ୍ରେଡ଼୍ ଆଣ୍ଡ ୱାନ୍‌ ପ୍ରସେଣ୍ଟ ଗାରେଣ୍ଟି ପ୍ମଣ୍ ସେମାନେ ସେଇଠି ହିଁ କଲେଜରେ ହିଁ ତମକୁ ଦେବେ।
ଓହୋ ଆ ଏଣ୍ଟର୍ନସିିପ କରିବା ପାଇଁ କାହିଁ କଲେଜ କଲେଜ ସିଲେକ୍ସନ୍ କରିକି ଦିଏ କି କି କହୁ
ନା ନା ଦେଖ ପ୍ରାୟ କଲେଜରେ ଏସବୁ ଜିନିଷ କୁହନ୍ତିନି ହେଲା ସିଏ ଯୋଉଁ ପିଲା ଟିଚର ମାନଙ୍କ ସହିତ ବହୁତ କ୍ଲୋଜ୍ ଥିବ ଟିଚର ମାନେ ତାକୁ ହିଁ ଏହି ଜିନିଷ ବିଷୟରେ କୁହନ୍ତି ସବୁ ପିଲାଙ୍କୁ ଟିଚର ମାନେ କୁହନ୍ତିନି କେ କାହିଁକି ଲିମିଟେଡ଼୍ ସିଟ୍ ଥାଏ ଆଉ ଯଦି ତୁମକୁ କରିବାର ଅଛି ମୁଁ ତ ନିହାତି ପ୍ରେଫରର୍ କରିମି ତୁମେ ଇଣ୍ଟର୍ନସିପ୍ଟା କରିଦିଅ କିନ୍ତୁ ଯଦି କରୁଛ ଏବେ ଗୋଟେ ମାସ ପାଇଁ କର। କିନ୍ତୁ ଯେତେବେଳେ ତମର ଫାଇନାଲ ଇୟର କମ୍ପ୍ଲିଟ୍ ହେଇଯିବ ସେବେ ଗୋଟେ ଛଅ ମାସର କିମ୍ବା ବର୍ଷକର ଗୋଟେ କୋର୍ସ କରିଦେଲେ ନିହାତି ହୋଡ୍ରେଡେ ଓ୍ଵନ ପସେଣ୍ଟ ଗ୍ୟାରେଣ୍ଟି ପ୍ଲେସମେଣ୍ଟ ତମକୁ ମିଳିିଯିବ।
ହଁ ଆମର ବି ଥିଲା କାହିଁକି ନା ଆମର ଆମର ଆଗରୁ ଯୋଉଁ ବ୍ୟାସ୍ ଥିଲେ ନା ତାଙ୍କର ଥିଲା ଇଣ୍ଟର୍ନସିପ୍। ଏଇ ବର୍ଷ ଆମର କଣ କିଲ କି ଆମର ସେ କଣ ସ୍କିମ୍ ଆ ଏମତି କିଛି କରିଲେ ସ କି ଆମେ ଗୋଟେ ଏରିଆରେ ଯାଇକି କି ତାଙ୍କର କଣ ହଉଛି କଣ କଛି ସେଇଟା ଲିଷ୍ଟ କରିକି ସେମତି କରିଛନ୍ତି ଏ ସେ ଇଣ୍ଟରନସିପ କରିଲେ ଭଲ ହେଇଥାନ୍ତା। ତ ଇଣ୍ଟରନସିପ ଆମକୁ ନିଜେ କରିବାକୁ ପଡିବ।
ଆଚ୍ଛା ଆଚ୍ଛା ତାହେଲେ ତମେ ଏଇନା ଯୋଉଁ ରହିଛ ସେଟା ଏବେ ହଷ୍ଟେଲ ଅଫେରେ ବାହାରେ ରୁମ ବାଗେର ନେଇକି ରହିଛ।
ଆଉ ମୁଁ ଏବେ ସାଙ୍ଗ ଘରେ ରହୁଛି।
ସାଙ୍ଗ ଘରେ ରହୁଚ?
ହଁ ମତଲବ ହଷ୍ଟେଲ ରେ ଆପ୍ଲାୟେ କରିଥିଲି ତ ହଷ୍ଟେଲ ରେ ଏତେ ଭଲ ନଥିଲା ମିନସ୍ ସିଟ୍ ତ ଦେଖିବା ବି ତ ମୋ ସାଙ୍ଗ ଘରେ କାହିଁକି ମୁଁ କଲେଜ ଏତେ ଯାଉନି ଏଜାମ ପାଇଁ ଆଉ ଟିକେ ଏମତି ଯାଉଛି।
ଆଚ୍ଛା ଆଛା ଠିକ୍ ଅଛି ତାହାଲେ କଲେଜ ଏଇନା ଖୋଲା ଅଛି ନା କଲେଜ ନା ସସ୍ପେଣ୍ଡ ଅଛି।
ହଁ କଲେଜ ଚାଲୁଛି।
ଆଚ୍ଛା ତାହାଲେ ହଁ ତମର ଯୋଉ ଏବେ ତମର କୋଉ ସେମିଷ୍ଟାର ତମେ ଦବ ଏଇନା?
ଏବେ ଫାଷ୍ଟ ସେମିଷ୍ଟାର ସେ ଫାଷ୍ଟ ଇୟର ର ସେକଣ୍ଡ ସେମିଷ୍ଟାର।
ଫାଷ୍ଟ ଏୟାର ଥି ସେମିଷ୍ଟାର ଦେବ ନା?
ହଁ ମ ମିଡ ସେମ ସରି ଯାଇଛି ଆଉ ଗୋଟେ ଅଛି। ସେ
ଆଛା ଆଛା। ଆଉ ତମେ ଯଉ ଯାଉ ଯୋଉ ସାଙ୍ଗ ଘରେ ରହୁଛ ସିଏ ବି ତମର କ୍ଲାସମେଟ୍ ବେଞ୍ଚମେଟ୍ ତମର ହବ ସେ?
ହଁ ସେ ମୋର ସେ କମର୍ସ ରେ ଅଛି। ଆମେ ଗୋଟେ କୋର୍ସ କରୁଛୁ ବିକମ୍। ହଁ ସାଙ୍ଗରେ ଯିବା ଆସିଵା।
ସେ ବି ବିକମି କରୁଛି ହଁ।
ଉ ହୁଁ।
ମୋ ଭାଇ ବି ନା ଭାଇ ବି ଇଞ୍ଜିନିୟରିଂ କରୁଥିଲା। ତ ସେ ବି ଇଣ୍ଟର୍ନସିପ୍ କରେ ତାର ପେଡ଼୍ ଥିଲା ତାପରେ ସେଇ ସେ କମ୍ପାନୀରେ ସେ ଜବ୍
ସେମ ମୁଁ ବି ଏଇନା ହିଁ ସେଟା ହିଁ ଟାର୍ଗେଟ ରଖଛି ମାନେ ମୋର ଏଇ ସ୍କୋପଟାିଁ ପୁର ସେଇଆ ଅଛି ଯେହେତୁ ମୁଁ ମୋର ଏଇନା ମେ ଫନାଲ ୟର ନେଷ୍ଟ ଇୟର୍ ମୋର ଫାଇଲ ଅଛି। ହେଲା ଏନା ଥର୍ଡ ଇୟର
ହଁ।
ତ ଆମର ପ୍ରାକଟିକାଲ ସବ୍ମିସନ ଅଛି। ତ ମୁଁ କଣ କରୁଚି ନା ଏଇ ମୁଁ ଗୋ ଟେ ୱାନ୍ ମନ୍ଥର ଯେହେତୁ ଗୋଟେ ଯେକୌଣସି କମ୍ପାନୀ ରେ ରହିବା ପାଇଁ ହଁ ନାଇଣ୍ଟି ଡେଜ୍ ର ଇଣ୍ର୍ନସିପ ପ୍ରୋଗ୍ରମ୍ କରିଥିବା ହିଁ ଦରକାର। ଆଜି କାଲି ମ୍ୟାଣ୍ଡେଟୋରି ହେଇଗାଲାଣି ଇଞ୍ଜିନିୟରିଂ ପିଲାମାନଙ୍କ ପାଇଁ ହେଲା। ଖଲି ଇଞ୍ଜିନିୟରିଂ ପିଲା ନୁହେଁ ସମସଙ୍କ ପାଇଁ କ ମ୍ପଲସରି ହୋଇଯାଇଛି ନାଇଣ୍ଟି ଡେଜ୍ ର ଅ ଇଣ୍ଟର୍ନସିପ୍ ପ୍ରୋଗ୍ରାମ୍ ପାର୍ଟିସିପେଟ୍ କରିଥିବା ଦରକାର ହେଲା। ତ ଏବେ ମୁଁ ଗୋଟେ ମାସ ର କରିଦୋଉଛି ତା ପରେ ନେକ୍ସଟ୍ ମତଲବ ନେକ୍ସଟ ଇୟରରେ ମାନେ ଇଉ ୱଣ୍ଟର୍ର ହୋଉ କିମ୍ବା ସମରରେ ହୋଉ ଇଣ୍ଟର୍ନସିପରେ ଗୋଟେ ଛ ମାସରେ ଗୋଟେ କୋର୍ସ କରିବି ଆଉ ସେଇଥିରେ ମତେ ହଣ୍ଡ୍ରେଡ଼ ଆଣ୍ଡ ହଣ୍ଡ୍ରେ୍ଡ଼ ପରସେଣ୍ଟ ଗ୍ୟାରେଣ୍ଟି ପ୍ଲେସମେଣ୍ଟ ମିଳିିଯିବ।
ହଁ ହଁ ହଁ ସେଇଟା ଭଲ।
ତମ ଭାଇ ଏଇନା କଣ କରୁଛି ମାନେ ସେ ଯୋଉ ଇଣ୍ଟର୍ନସିପ କରିଥିଲା ତାର ଏଇ ଫାଇନାଲ ଇୟର ନା ଫର୍ ତାର ଇୟର୍ ସିରିକି କେଉଁଠି ଜବ୍ ଏକା କରୁଛି?
ଜବ୍ କରୁଛି। ବେ ସେ ଜବ ରେ ଅଛି, ମିନ୍ସ ସେ ଜିନ୍ଦଲ ରେ ଅଛି।
ଆଚ୍ଛା ଆଚ୍ଛା ମୁଁ ବି ସେଇ ଜିନ୍ଦଲ ଏକାରେ କି କେଉଁଠି କଣ ଦେଖୁଚି ଟ୍ରାଏ କରିବି।
ଓହୋ ଚିନ୍ତଲ ମୋ ଭାଇ ଅଙ୍ଗୁଳ ରେ ଅଛି ଜିନ୍ଦଲ ରେ ଏବେ।
ଅନୁଗୁଳରେ?
ହଁ। ଆ ମୋ ଭାଇ ମୋ ବାପା ଦି ଜଣ ଙ୍କର ଏଇ ଅଙ୍ଗୁଳ ରେ ଅ ମିନ୍ସ ସେମାନେ ଜିନ୍ଦଲ ରେ ଅଛନ୍ତି।
ଜକ ସେମ ଇଏରେ ଅଛନ୍ତି କି ମାନେ ସେମ ସେମ ଫିଲ୍ଡ଼ ରେ ଦୁଇ ଜାକ ଅଛି ବୋଧେ?
ନା ନା ଅଲଗା ଅଲଗକା ଫିଲ୍ଡ଼।
ଆଚ୍ଛା ତାହେଲେ ମୁଁ କଣ କହୁଥିଲି ନା ତମର ଯେଉ ଭାଇ ଭଉଣୀ
ହଁ।
ମୁଁ କହୁଥିଲି କି ତମର ଆ ମାନେ ତମ ଫ୍ୟାମିଲିରେ ଆକ୍ଚୁଆଲି କେତେଜଣ ମେମ୍ବର? ତମ ଘରଲୋକ ତମ ଭାଇ ଭଉଣୀ ତମେ ଟୋଟଲ କେତେଜଣ ମେମ ତମର?
ନା ନା ସେ ଯୋଉ ଭାଇ ସୋ ସେ ମୋ ବଡ ବାପ ର ଭାଇ ମୋ ନିଜ ଭାଇ ନୁହଁ। ଆମେ ଖାଲି ଚାରି ଜଣ।
ଆଛା।
ଅ ହଉ ମୁଁ ଏବେ ରଖୁଚି।
ହଉ ଥ୍ୟାଙ୍କ ୟୁ।
ଆଛା ହଉ ହଉ ଠିକ ଠିକ୍ ଅଛି ଠିକ୍ ଅଛି ମୋ ବ ମୋଷ୍ଟ ୱଲକମ୍।
ହଁ।